ଲ ସିବ ବୋଧେ ମାନେ ଇଏ ସରିଗଲା କରି ମାନେ କଟିଗଲା ଆଉ।
ହଁ ହଁ ଜାଣିଲି ମୁଁ ଆଉ ଦେଖିନଥିଲି।
ହୁଁ ମୁଁ କହୁଛି ମୁଁ ବି ଇଆଡେ ସୁ କହୁଚି କଣ କହୁ ମାନେ ଆ କଣ କଟି ମାନେ କଣ କହୁଥିଲେ ଅଧାରୁ ନେଟୱାର୍କ ପ୍ରୋବ୍ଲେମ ହେଲା କି ମୁଁ ହାଲୋ ହାଲୋ ହୋଉଛି ଦେଖିଲା ସେକି ଫୋନ କ ହୁଁ।
ଆଁ ତ ମୁଁ କହୁଥିଲି ଯେ ଆମେ ସେଠି ଗୋଟେ ଜାଗାକୁ ଯାଇଥିଲୁ ମାନେ ଶିମିଳିପାଳ ଯୋଉ ମୟୂରଭଞ୍ଜ ଜିଲ୍ଲାରେ ହେଲା ଆମେ ସେଠି ତିନିଟା ଜାଗାରେ ଖାଇଥିଲୁ ସେଇ ଚିକେନ ପତ୍ର ପୋଡା। ହେଲେ ଆମେ ଆଦିବାସୀ ଗାଁ ରେ ଯୋଉଟା ଖାଇଥିଲୁ ସେଇଟା ପୁରା ବହୁତ ସ୍ଵାଦିଷ୍ଟ ଥିଲା ଆଉ ବାକି ଯୋଉ ଦିଟା ଜାଗାରେ ଆମେ ମାନେ ସେଇଟା ଜଙ୍ଗଲ ବାହାରୁ ଆସିକି ମାନେ ତଳ ମାନେ ବଜାର ଏରିଆ ରେ ଖାଇଥିଲୁ ସେଇଟା ଏତେ ବାଗ ନଥିଲା। ମାନେ ଥିଲା ହେଲେ ଯୋଉଟା ଆମେ ପାହାଡ ଉପରେ ଖାଇଥିଲୁ ସେଇଟା ପୁରା ମାନେ ଆଚୁଆଲିରେ ଯୋଉଟା ମାନେ କହନ୍ତି ସେଇଟା ହିଁ ଥିଲା ପୁରା। ଆଉ ସେଠି ତ ଶାଳ ଗଛ ବହୁତ ନା ଆଉ ଜଙ୍ଗଲ ମାନଙ୍କରେ ପ୍ରାୟତଃ ଶାଳ ଗଛ ହିଁ ଥାଏ। ତାପରେ ଆମେ କୋରାପୁଟ ଯାଇଥିଲୁ। ମୋ ଅଫିସର ଯୋଉ ସବୁମାନେ ମୋର ଯିଏ ସବୁ କର୍ମଚାରୀ ଥିଲେ ସେମାନେ ଆଉ ମୋର ଯିଏ ସିନିୟର ଥିଲେ ସେମାନେ ଆମେ ମିଶୀକି ଏମିତି ବାର ତେର ଜଣ ଯାଇଥିଲୁ କୋରାପୁଟ।
କୋଉଠି କୋଉଠି ଚାକିରି କରୁଛ ମାନେ ମେରିଟରେ ମେରିଟରେ ଚାକିରି କରୁଚ କି?
ହୁଁ ହୁଁ ହୁଁ।
ଆଚ୍ଛା ଆଚ୍ଛା।
ତ ଆମେ କୋରାପୁଟ ଯାଇଥିଲୁ ସେଠି ତ ଏଇଟା ଚେ ମାନେ ଏ
ଟା ଚେଞ୍ଜେ ହେଇ ଯାଇଚିନା ବିକ୍ରି ହେଇଯାଇଛି।
ସେ ଏଇ ବିଷୟରେ ଆମେ ପର କଥା ହେଇପାରିବା।
ଯାଇକିଟା କହୁଛି।
ହଁ ହଁ।
ରୋଜ ଟ୍ରେନିଙ୍ଗ ଉଁ ହଁ ରୋଜ ରୋଜ ଟ୍ରେନି ଏନ ଫର ନୋଜ ନୋଜ ସିଷ୍ଟମ।
ବୁଝିପାରିଲିନି ମୋ କଥା ଟା କଟି ଯାଉଛି ତ।
ଆଛା ରୋଜ ରୋଜ ମୁ ଟ୍ରେନିଂ ଆର ଫର୍ ରୋଜ ଟି ଫର୍ ଟ୍ରେନିଂ ନ୍ ଫର୍ ନୋଜ। ଏସ ଫର ସିଷ୍ଟମ୍ ସେଠିକି ସେଠିକି ବିକ୍ରି ହେଇଯାଇଛି।
ହମ୍ ବିକ୍ରି ନୁହେଁ ଆଁ ଆଛା ଆମେ ଏଇ ସବୁ ଜିନିଷରେ ଆମେ ପଛରେ କଥା ହେଇପାରିବା।
ନାଇଁ ନାଇଁ ଏଠି ବି କଥା ହେଇପାରିବା କିଛି ଅସୁ ନାହିଁ। ଇନ୍‌ଡାଇରେକ୍ଟ କଥା ହେଇପାରିବା।
ନାଇଁ ନାଇଁ। ଆଉ ହଁ ତ ମୁଁ କହୁଥିଲି ଆମେ କୋରାପୁଟ ବି ଯାଇଥିଲୁ ସେଠି ତ ଏଇଟା ମୁଁ ମୁଁ ପାଇନଥିଲି। ହୁଏତ ଖୋଜିଥିଲେ ମତେ ମିଳିଥାନ୍ତା ଏଇ ଖାଦ୍ୟଟେ- ହେଲେ କିନ୍ତୁ ମୁଁ ଦେଖିଛି ସେଠି ବି ବହୁତ ସାରା ଜଙ୍ଗଲରେ ଏମିତି ଶାଳ ଗଛ ହିଁ ଥାଏ। ତ ମୁଁ ବହୁତ ସାରା ଜଙ୍ଗଲ ଏରିଆ ଦେଖିଛିି ଯୋଉଠି କିି ଯୋଉ ଯାହା ଭିତରେ କି ଶାଳ ଗଛ ବହୁତ ତ ଥାଏ। ତମେ ଯୋଉ ଇ ଜାଗାରେ ବି ରହୁଥିବ ସେଇ ଜାଗାରେ ବି ତାଳ ଗଛ ଥିବ ତ ତମେ ଏଇଟା ନିଜେ ବନେଇକି ଖାଇ ପାରିବ କେବେ ଯଦି ମାନେ ଏମିତି ରବାର ଦେଖିକି। କେବେ ଛୁଟି ପଡିଲା ଦି ଦୁଇ ତିନି ଦିନ ର ସେ ଟାଇମ ରେ ମୋ ସାଙ୍ଗମାନଙ୍କ ସହିତ ଏଇଟାକୁ ତମେ ଚେଷ୍ଟା କରିକି କରିକି ଖାଇପାରିବ ଆଣ୍ଡ ବହୁତ -
ହଁ
ତାର ଯୋଉ ଟେଷ୍ଟ ଟା ଏତେ ଭଲ ଲାଗେ ନି କଣ କହିବି। ହ୍ୟାଲୋ।
ହଁ ହଁ ଶୁଭୁଛି ଶୁଭୁଛି।
ଆଚ୍ଛା। ଆଉ ପରେ ମୋର ଦିଟା କଲ ବି କରିବେ କରିବି।
ହଁ ହଁ ନିହାତି ନିହାତି ନିହାତି ଦିଟା କର ତିନିଟା କର ଯେତେ କରୁଛ କର।
ଆଉ ଆଉ ରଜରେ ବୁଲିବାକୁ ଆସିନଥିଲ?
ନାଇଁ ନାଇଁ।
ଓ ରଜଟା ବି ସେଇଠି କଟିଗଲା?
ହୁ ରଜଟା ସେଇଠି କଟିଗଲା ଙ୍ଆଉ କଣ କରିବା।
ହଁ ରଜରେ ତମେ ପୁଅ ମାନେ ଆସିକି କରିବ ବି କଣ ଏଇଟା ତ ଆମ ଝିଅ ପଲାଙ୍କର ଓସନ ମାନେ ପର୍ବ ନା।
ପୁଅପିଲା ଟିକେ ପିଠାଟିକେ ଖାଇପାରିବେନି ଏଗୁଡା ତୁମେ ପାତର ଅନ୍ତର କେମିତି ହବ।
ହଉ ଖାଲି ପିଠା ଖାଇବା ପାଇଁ ଆସିବ ଅନ୍ୟ କେତେବେଳେ ଆସିବ ଯଦି ତମ ମାଆଙ୍କୁ କହିଦବ ସେ ପି ଠା କରିକି ତମକୁ ଦେଇଦେବେ। ତମେ ଖାଇଦବ।
ରଜରେ ଯୋଉ ପର୍ବରେ ଯୋଉ ତମେ ଚିତଉ ଅମାବାସ୍ୟା ଥିଲେ ଚିତଉ ପିଠା ନ ଖାଇବ ତମେ ପରେ ଖାଇବ ସେ ପିଠା - ହ ସେଇ ଟାଇପ ର ଗୋଟେ ଲାଗିବ କି ଆଉ?
ତାହେଲେ ତମେ କାହିଁ ଆସିଲନି ଆସିବାର ଥିଲା ତମକୁ।
ଛୁଟି ଦେଲେନି।
ଛୁଟି ପକେଇ ଦେଇଥାନ୍ତ।
ହୁ। ତମ ବାହାଘରେ ମତେ କୁହ କାହିଁ ଭୋଜି ଖାଇକୁ ଡାକିଲନି ମୁ ନେଇି ଆାଇଥାନ୍ତି ଟିକିଏ ଜରିରେ ପୁରେଇକି।
ହ ଆରେ ଡାକିଲିନି କହ ମୁଁ ଭୁଲି ଯାଇଥିଲି ମୁଁ ଭୁଲି ଯାଇଥିଲି ତମ ନାଁ ଟା ସେଥିପାଇଁ-
ମାନେ ବଉଡ ଅଛନ୍ତି ତାକୁ ପୁଣି ଦେଇଥାନ୍ତି ଖାଇବା ବ ଆମ ଗରିବ ଘର।
ମୁଁ ତ ନିଜେ ଖାଇ ପାରିଲିନି। ତମକୁ କଣ ଡାକିଥାନ୍ତି କଣ ମୁଁ ତ ନିଜେ ଖାଇନି ମୋ ବାହାଘରରେ ମତେ ଯାଇକି ସକାଳେ ଦେଲେ। ସେମିତି ସେଇଟା ଠିକ କଥା ନୁହଁ ନା ସେଇଟା ଅନ୍ୟାୟ।
ହୁଁ।
ନା ବାହାଘରରେ ଖାଇପାରିଲି ନା ମୋ ରିସେପସନ ରେ ବି ମୁଁ ଖାଇଛି ଠିକସ ରାତି ଗୋଟେ- ଟେ ବେଳକୁ ଯାଇକି ମୋତେ ଖାଇବାକୁ ଦଉଛନ୍ତି। ଏତେ ଅତ୍ୟାଚାର ଆ
ହା ହା ଆଉ ଆଉ ତମର ସେଠି କିଏ କିଏ ରହୁଛ। ମାନେ ତମେ ଏକୁଟିଆ ରହୁଛ ନା ତମର ସବୁ ସାଙ୍ଗମାନେ କିଏ ରହୁଛନ୍ତି ନା କଣ?
ସାଙ୍ଗ ମାନେ କେହି ନାହାନ୍ତି। ଆଉ ପ୍ରଜେକ୍ଟରେ କାମ କରୁଚ ମୁଁ ଜାଣିପାରୁଛି।
ହୁଁ।
ତାଙ୍କ ଘରକୁ ତ କେହି ନାହାନ୍ତି କଣ କରିବା ଏକୁଟିଆ ନିଜ ଛିନ୍ଦରେ ନିଜେ ମାଟି ତାଡୁଛି। ଆଉ କେତେ ଦିନ ହେଲା ଅଛି ପୂ କାମ କରାଯାଉଛି। ମୁଁ ଜାଣିନି ସାଙ୍ଗମାନେ କେତେ କଣ କାମ କରୁଛନ୍ତି ଠିକ୍ ନାହିଁ।
ହଁ ହଁ ହଁ ହଁ।
ବୁଝିପାଇଲେ ତ।
ହଁ ହଁ ହଁ। ଆଉ ଆଉ ଖାଇବା ପାଇଁ କଣ ଭଲ ଲାଗେ? ମାନେ ସାଧାରେ ଆଇଁଷ କହିବନି ମାଛ ମାଂସ କୁକୁଡ଼ା ଏସବୁ ଜିନିଷ କହିବନି।
ଆଚ୍ଛା ମତେ ସାଧାରେ ଖାଇବାକୁ ଏହା ବି ଭଲ ଲାଗେ ମତେ ଅଭଡା ଖାଇବାକୁ ଭଲ ଲାଗେ। ଆଉ ଅରୁଆ ଭାତ ଡାଲମା ଖଟା ଅରୁଆ ଭାତ ଡାଲମା ଖଟା କ୍ଷୀରି ସାଧ ରେ ମାନେ ମିକ୍ସ ଭେଜ ହେଇଥିବ। ଆଉ ବାଇଗଣ ଦହି ବାଇଗଣ କେଚିବ। ଆଉ ଶାଗଭଜା ବଡ଼ିଚୁରା ଛୁଇଁ ଭଜା
ସେଇଟା ପଖାଳ ସାଥିରେ ଖାଇବାକୁ ଭଲ ଲାଗେ।
ଯୋଉଟା ଭଲ ଲାଗେ ପାଣି ବାଙ୍ଗଲୋର ଭର୍ତ୍ତା ମତେ ଭଲ ଲାଗେନି। ବାଙ୍ଗଲୋର ଯଦି ମାନେ ବ୍ୟବସ୍ଥା କର ତୋଳା ହେଇକି ଯଦି ଭର୍ତ୍ତା ହେଇଥିବ ତାହେଲେ ମୁଁ ଖାଇବି। ଯଦି ତୋଳାହେଇକି ଭଜା ନ ହେଇ ଥିବ ମୁଁ ତାକୁ ଖାଇପାରିବି ନାହିଁ।
ମାନେ ତୋଳା ହେଇକି ଭର୍ତ୍ତା ହେଇଥିବ ମାନେ।
ମାନେ ନଗଦ ତୋଳ ହେଇଥିବ ମାନେ ନଗଦ ତୋଳି ତୋଳି ଆଣିଲ। ଚୁଲିରେ ପୋଡ଼ିଲ ସାଙ୍ଗେ ସାଙ୍ଗେ ଭ୍ରାତା କଲ ସେଇଟା ହେଲେ ଟେଷ୍ଟ ଲାଗିବ। ସେଇ ବାଇଗଣ ଟେଷ୍ଟ ତମେ ଗାଁ ତମେ ଗାଁ ଲୋକ ତମେ ନିହାତି ଜାଣିଥିବ।
ହଁ ସେଇଟା ତ ମୁଁ ଜାଣିଚି।
ଗୁଡିଆରେ ତମେ କଣ କଣ ଛଣା ଛଣି ତମେ ଲଭ ମ୍ୟାରେଜ ଯୋଉ କରିଛ ସେ ଭାଇ ଗୁଡିଆ ନା ଅଲଗା।
ନା ନା ଅଲଗା।
ଓ ହୋ ଯାହା ହଉ ପଇସା ପତ୍ର ମିଳିବ। ପାଞ୍ଚ ଲକ୍ଷ ଟଙ୍କା ଗଭର୍ଣ୍ଣମେଣ୍ଟରୁ।
ପାଞ୍ଚ ଲକ୍ଷ ଟଙ୍କା ମିଳିଲା ମତେ ତ ନା ମୁଁ ତ ଜାଣିନି।
ପାଞ୍ଚ ଲକ୍ଷ କଣ କାଷ୍ଟ ତମ ଭାଇଙ୍କର?
ଯେନରାଲ।
ନ ହେଲେ ମିଳିବନି ମିଳିବ ଖଣ୍ଡାୟତଟା ତ ଭଲ ମିଳିବ ଅଢ଼େଇ ଲକ୍ଷ ଖଣ୍ଡେ ମିଳିବ।
ଓହୋ ମୁଁ ଜାଣିନି। ଏମିତି କିଛି ସ୍କିମ୍ ଅଛି ମାନେ ଏବେ ନୂଆ ସାର କାର ଆସିଲା ସେବେଠୁ ଆସି
ନାଇଁ ନାଇ ନାଇଁ ପୁରୁଣା ପୂରୁଣା ଏଟା ପୂରୁଣା
ଓ ମୁଁ ଜାଣିନି ତାହେଲେ।
ମ୍ୟାରେଜ୍ ସାର୍ଟିଫିକେଟ ଆପ୍ଲାଏ କର। ମ୍ୟାରେଜ ସାର୍ଟିଫିକେଟ ଆପ୍ଲାଏ କରି ଅଟା ଅର୍ଲନାଇଁନ ସବୁ ହୋଉଛି। ଅପ୍ପଳାଏ କରିବ।
ଓହୋ ଅଲ ଏମିତିରେ ତ ତିନି ବର୍ଷ ହେଇଗଲାଣି ଆଉ କଣ ସରକାର ଦେବେ କି ମତେ ଖାଇବା ପଇସା ଦେବେନି।
ହଁ ପଇସା ଦେବେ ତମେ ମ୍ୟାରେଜ ର ଯୋଉ ହ ଇଏ ରଖିଛ ତ ଟିକେ ଏକ୍ସଟା ପଇସା ପଡିବ ମ୍ୟାରେଜରେ ତମେ ରଖିଛ ତ ଯୋଉ କଣ ସେଟା ବାହା ଘର କାଟ ଟା କାଷ୍ଟ ଟା।
କାଡ଼।
ହୁଁ।
କାଡ ଅଛି।
କାର୍ଡ ଅଛି ଫଟ ତ ଥିବ।
ହୁଁ।
ସେଇଟା ଆପ୍ଲାଏ କରିବ ଆପ୍ଲାଏ କଲେ କିଛି ଫାଇନ୍ ପଡେ ଫାଇନ୍ ପଡିଲା ପରେ ତମେ କରିପାରିବ ଆଉ ପ୍ରତି ଛଅ ମାସକୁ ନା କେତେ ହୁଁ ନ ଥାଏ ଆଉ ଅଢ଼େଇ ଲେଖେ ଖଣ୍ଡେ ମିଳିବ କଣ ଇଏ ଏଛ ସବୁ ଜାଣିଚି ତମେ ଗୋଟେ ଟଙ୍କା ବି ଦବନି କଞ୍ଜୁସ ଲୋକ ମଣିଷ ମୁଁ ଜାଣିଛି ଗୁଡିଆ ହଉଚି ମାନେ ଏ ଜନ୍ଦ ଚିପିକି ପାଣି ବାହାର କରିଦିଅନ୍ତି। ପିଦେଇ ଥିବେ କାରଣ ମୁଁ ବି ଗୋଟେ ଗୁଡିଆ ମୁଁ ବି ଜାଣିଛି ଆଉ ବୁଝି ପାରୁଚୁ ମୁଁ ଯହା କହିବା ଚାହୁଁଚି ଯେ ଚିନି ବି ଶିରାରେ ଜନ୍ଦା ପଡ଼ିଯାଇଚି ଜନ୍ଦାଟାକୁ ଚିପୁଡ଼ି ଦିଆଯାଏ ଜନ୍ଦାଟାକୁ ଚି ଚିପୁଡ଼ି ଦେଲେ ସେ ଶିରା ପିଇ ଥିବ ବାହାରି ଯିବ। ବାହାରିଗଲା ପରେ ଏମିତି ସିଆ ପିଇଗଲା ନାହି ଆମେ ଗୁଡିଆ ଆମେ କୁୁରୁଚୁ।
ହୁଁ।
ତମେ କାଇଁ ଛାଡ଼ିବ।
ହଉ ଦେଖିବା ମୁଁ କରେ ମି ମିଳିଲେ ତ-
ହଁ ମିଳିବ ମିଳିବ ଉ ଲାଗିଲେ ମିଳିବ ଆଉ ସେଠାରେ ନ ଲାଗିଲେ ଆଉ ତମେ କଣ ଅ ଘର ପାଖରେ ଆସିକି ଦେଇଦବ ପଇସାଟା ତ ଅ- ଦେବେ ସବୁ ମତେ ପଇସା ତୋ ମ୍ୟରେଜ୍ ସାର୍ଟିଫିକେଟ ଆଗେ ଆଣନୁ ଆ ପ୍ଲେ କର ଦି ଜଣଙ୍କର
ଅଛି ଅଛି।
ମ୍ୟାରେଜ ସାର୍ଟିଫିକେଟ୍ ଅଛି ତ।
ହଁ ହଁ।
ଭାଗିକି ବାହାହେଇ ଥିଲ କି?
ନା ନା ସେ ଗୋଟେ ଅଲଗା ଯୋଗୁ ବାହାରିଥିଲା ଆଉ।
ଆଚ୍ଛା।
ସେଇଟା କେତେ କାମ ଦବ କି ନାହିଁ ମୁ ତ ଜାଣିନି ବଟ୍
ହଁ ହଁ ବ କାମ ଦବ କାମ ଦବ ଆପଲ୍ଲାଏ କର। ଆପ୍ଲାଏ କର କର ହୁଁ କର ମତେ ଆ ଯୋଉ ଆଇଡିଆ ଟା ଦେଲି ଯଦି ତମର ପଇସା ଆସିଲା ବିରିୟାନୀ ଗୋଟେ ଦବ ବେଶୀ କିଛି ଖାଇବିନି କାଇଁ ମୁଁ ପରଧନ ନେବି।
ହଉ ହଉ ଚିକେନ ବିରିୟାନୀ ନା ମଟନ୍ ବିରିୟାନୀ।
ଅଢେଇ ଲକ୍ଷ ପାଇବ ମୁଁ ଚିକେନ ଖାଇବି।
ହଉ ମଟନ ବିରିୟାନୀ ଗୋଟେ ଦେଇଦବା ଆଉ।
ମୁଁ କହିନି ମୋ ମୁହଁରୁ କହିନି।
ଏଇଠିକି ଆସ ହାରି ଦାଦା ବିରିୟାନୀରେ ଦେଇଦେବି।
କୋଉଠିିକି?
ଦାଦା ବିରିୟାନୀ ତ ଆମର ଏଠି ବି ଅଛି। ଏ ହଁ ସେଠି ବି ଅଛି ତା ପାଖ ଜିଲ୍ଲାରେ ବି ଅଛି।
ପବନ ଏରିଆରେ ଜିଲ୍ଲାରେ ଅଛି ନାଇଁ।
ହୁଁ ଉଁ।
ହଁ ତମେ ଆସେପ୍ଟ କଲ ତମେ ଯାଜପୁରିଆ ମାନେ ପବନ।
ମାନେ କିଛି ବି ମାନେ ରାଜଧାନୀ ପାଖରେ ବୋଧେ ସେଇଟା ମାନେ ତା ପୂର୍ବରୁ ବୋଧେ ଆଉ ତମେ ଛାଡି ଦଉଛ ସେଇଟା ମୁଁ ବୁଝିପାରିଲିନି।
କଟକ ଟା ଆଉ କଟକ ଯାଜପୁର ଲାଗିଛି ଆଉ କଣ କେ
ଓହୋ ହ ତ କଣ ମାନେ ଲାଗିଛି ବୋଲି କଣ ପବନ ଲାଗି ବାଜିଗଲା ଦେହରେ ନା କଣ।
ହଁ ହଁ ହଁ ମୁଁ ସେଇଟା ସ୍କିପ୍ କରିଦେଲି।
ହୁଁ ହୁଁ ହଁ ଆମେ ଯୋଉଠି କରିଆ ଆମୁ ପବନା ଆଉ ଅନ୍ୟ ପବନ ବାଜିଲେ ବି ଆମୁ ଆମ ଦେହରୁ ଯିବନି ସେ ଯୋଉ ସୁଗନ୍ଧଟା ଆମ ସେଇଟା ହିଁ ରହିବ।
ଆଚ୍ଛା।
ହଁ।
ଏଇ ଯୋଉ ପିଙ୍କ କଲର ପିଙ୍କ କଲର ଚିହ୍ନିଚ ନାଇଁ?
ପିଙ୍କ କଲର୍ କୋଉଟା?
ହଁ ବୁଝୁନ ଟିକେ।
ଆରେ ମୁଁ ଏତେ ମୁଁ ଆଉ ବୁଝିପାରିବିନି।
ଗ୍ରୁପରେ ପିଙ୍କ କଲର୍
ଆଛା ଆଛା ହଁ ତାଙ୍କୁ ନା ମୁଁ ଚିହ୍ନିନି। ନା ନା ମୁଁ କାହାକୁ ବି ମାନେ ପର୍ସନାଲି ଚିହ୍ନିନି ସମସ୍ତିଙ୍କୁ ମାନେ ସେଇ ଗ୍ରୁପ ଯୋ ମାନେ ଦ୍ଵାରା ହିଁ ମୁଁ ଜାଣିଚି ମୁଁ କଁ ହୁଁ ହୁଁ କାହାକୁ?
ମୁଁ କହିଲି ଅ ସରବତକୁ ଚିହ୍ନିଚ ସରବତ?
ହଁ ଯେ କିନ୍ତୁ ତାଙ୍କର ଟାଇଟେଲ ଟା କହିଲେ ହିଁ ମୁଁ ଜାଣିପାରିବି ନା।
ସରବତ ଦାସ୍।
ହଁ ହଁ ନା। ଦାସ ନୁହେଁ ଆଉ ଗୋଟେ ଅଛି ମହାପାତ୍ର ଆଏ ଥିଙ୍କ୍ ମୋର ମନେପଡୁନି ଦେଖିବାକୁ ପଡିବ।
ହଁ ମହା ମହାପାତ୍ର।
ସେ ତମ ସାଙ୍ଗ କି? ସେଇ ବାଳୁଙ୍ଗା ତମ ସାଙ୍ଗ। ନା ତମେ ଆଉ କାହା କଥା କୋହୁଚ ଯୋଦି ସିଏ ସେଇ ମାନେ ମୁଁ ମୁଁ ଯାହା କଥା କୋହୁଚି ତମେ ଯଦି ତା ତାରି କଥା କୋହୁଚ ସେତ ବଳଙ୍ଗାଟେ।
ବାଳୁଙ୍ଗା ପଟି ବୋଲି ଦାସ୍।
ତାର ତ ଝିଅ ପିଲାଙ୍କୁ ଦେଖିଲେ କଣ ହୋଉଚି ଆଉ ତାର ଆଉ।
ଓ ହୋଉ ପିଲାଟା ଆଉ ଉଖୁରୋଉ ଟୋକାଟା ଝିଅପିଲା ଦେଖିଲେ ହବନି ଆଉ କଣ ପୁଅ ଦେଖିଲେ ତା ନହଲେ ତ ତାର ପ୍ରୋବ୍ଲେମ୍ ରହିବ ନା କଣ ଯଦି ସେମତି ମେଡିକାଲ ଟେଷ୍ଟ କରିବାକୁ ପଡିବ।
ମାନେ କିଛି ଏଇଆନା?
ହଁ ହଁ ହେଇଗଲା।